ହାଲୋ।
ଶୁଭସନ୍ଧ୍ୟା, କେମିତି ଅଛନ୍ତି ଆପଣ?
ଶୁଭସନ୍ଧ୍ୟା ଆପଣଙ୍କୁ ବି, ମୁଁ ବହୁତ ଭଲ ଅଛି।
ଏବେ କଣ କରୁଛନ୍ତି ଆପଣ?
ମୁଁ ଏବେ ଘରେ ଅଛି।
ଆଉ ଖାଇଲେଣି ଆପଣ?
ଅହ ନାଇଁ ମୁଁ ଖାଇନି ମୁଁ ସନ୍ଧ୍ୟାବେଳେ ଖାଇଥିଲି ଚକୁଳି ପିଠା ହେଇଥିଲା ଆମର। ଅ ଏବେ ମୁଁ ଖାଇନି।
ଆଛା ମୁଁ ବି ସେଇ ମାନେ ବି ଚକୁଳି ପିଠା ନୁହେଁ, ରୁଟି, ରୁଟି ଆଉ ଭଜା ଖାଇଥିଲି। ତା ଆପେ ବସଛି ଆଉ।
ଆଛା। ଆଉ ତମର ରଥଯାତ୍ରା ହୁଏ, ତମ ଗାଁ ରେ?
ହଁ ରଥଯାତ୍ରା ହୁଏ ଆପଣଙ୍କର?
ହଁ ଆମ ଗାଁରେ ତ ବହୁତ ଭଲ ସେ ରଥଯାତ୍ରା ହୁଏ। ଆମ ଗାଁ ରେ ମନ୍ଦିର ଅଛନ୍ତି ଅ ରଜ ତ ବହୁତ ଭଲରେ ଗଲା। ରଜ ଆମ ଗାଁରେ ରଜ ମହୋତ୍ସବ ହଉଥିଲା। ଆଉ ରଜ ମହୋତ୍ସବ ତ ବିଭିନ୍ନ ପ୍ରକାର ସବୁ ଦୋଳି ଲାଗିଥିଲା, ସବୁ ଅ ଆମ ଗାଁରେ ସବୁ ଝିଅ ଗୋଟେ ଜାଗାରେ ଏକାଠି ହେଇକି ବହୁତ ଭଲସେ ରଜ ମହୋତ୍ସବ କଲେ। ହଁ ଯୋଉମାନେ ସବୁ ମ୍ୟାରେଜ୍ କରି ଯାଇଛନ୍ତି, ସେମାନେ ବି ଆସଥିଲେ। ଆଉ ସମସ୍ତେ ଗୋଟେ ଜାଗାରେ ଏକାଠି ହେଇ ଗୋଟେ ଯୋଉ ଫଙ୍କସନ କଲା ବଳିଆ ବଡ ଆକାରରେ କରୁଥିଲେ, ମେଲୋଡି ଆଉ ଛୋଟ ଛୋଟ ପିଲାମାନେ ସବୁ ଭଲ ନାଚ ଗୀତ କରୁଥିଲେ, କବାଡି ଖେଳ ହଉଥିଲା, ପୁଚି ଖେଳ ହଉଥିଲା ଏମିତି। ଭୋଜି ବି ହଉଥିଲା ଫାଷ୍ଟ ରଜ, ସେକେଣ୍ଡ ରଜ, ଥାର୍ଡ ରଜ ତିନି ଦିନ ଯାଙ୍କ ହଁ ଭୋଜି ଭାତ ବି ହଉଥିଲା, ଭଲରେ ହେଲା।
ତାହେଲେ ପୁରା ଏନ୍ଜୟ କର ଛନ୍ତି ଆପଣ ରଜ ପୁରାଉ
ହଁ।
ତାନି ପୋଡପିଠା ଖାଇଛନ୍ତି ନା ନାଇଁ?
ହଁ ପୋଡ ପିଠା ତ ହ ରଜରେ ହୁଏ, ଆମର ବି ହେଇଥିଲା। ମୁଁ ଖାଇଛି ରଜପାନ ବି ଖାଇଛି। ହଁ ରଜପାନ ଅ ପୋଡ ପିଠା ସବୁ ଖାଇଛି। ତମର ପୋଡ ପିଠା ବନାଯାଏ?
ହଁ।
ପୋଡ ପିଠା କଣ କେମିତି ବନାନ୍ତି?
ବିରିରେ ତିଆରି ହୁଏ। ସେଇଥିରେ ମାନେ ଆ ସିଯୁ କଣନ୍ତ? କଣ କୁଅନ୍ତି। ବିରି ଆଦାଭଳି ଇ ସିଜଉ କନ୍ତ
ଆମର କେମିତି ପୋଡପିଠା ବନାନ୍ତି? ମୁଁ କହୁଛି, ଆମର ପୋଡପିଠା ଟା ଚୁଲିରେ ଏ ପୋଡ଼ା ଯାଏ ଏଁ ହେଲା। ଆମର ସେଟା ତା ରଜର ପୂର୍ବ ଦିନରୁ ଆମର ଚାଉଳକୁ ଭେ ଭେଦେଇକି, ତାକୁ ପୁରା ତାର ଚୁନା ଆ ତାକୁ ବନେଇକି ରଖନ୍ତି ସବୁ। ସେ ଚାଉଳର ଚୁନାକୁ ଆମର କଣ କରନ୍ତି ନା ଗୋଟଏ -ଏଁ ସେ ଚୁନାକୁ ଜନ୍ତୁଆଣି କରନ୍ତି। ଜନ୍ତନ୍ତି ତାକୁ ଗରମ ପାଣି ଫୁଟେଇକି, ସେଥିରେ ଚୁନା ପକେଇକି ଯନ୍ତନ୍ତି। ସେଥିରେ ଗୁଡ, ନଡିଆ ଆ କାଜୁ, ବାଦାମ ସବୁ କିଛି ପଡେ। ତାକୁ ଜନ୍ତିବେ। କେହି କେହି ତ କ୍ଷୀର ବି ପକାନ୍ତି। କ୍ଷୀର ଗୁଆଘିଅ ଏମିତି ସବୁ ପକେଇକି ତାକୁ ଜ ଜନ୍ତନ୍ତି। ସେ ଜନ୍ତୁଆଣୀକୁ ଆମର କଣ କରୁନା ଗୋଟେ ବଡ ଅଁ ଅଛି ଏ ଯୋଉ ତାୱା ସେ ତାୱରେ କଦଳୀ ପତ୍ର ଦେଇ, ତା ଉପରେ ସେ ଜନ୍ତୁଆଣୀ କୁ ଆମେ ଦେଉ। ସେ ଜଣ୍ଟୁଆଣି ଉପରେ, ଆଉ ଗୋଟେ କଦଳୀପତ୍ର ଦେଇ ତାପରେ ରଡ ଯୋଉ ଅଙ୍ଗାର ଜଳେ ସେ ଅଙ୍ଗାର ଥୋଉ ହେଲା। ତ ଆଁ ସେ ଧିମା ଧିମା ଆଞ୍ଚରେ ତାକୁ ପୋଡ ଯାଏ ପୋଡି ସାରିଲା ପରେ ତାକୁ ଦେଖିବେ ଏ ହେଇଛି କି ନାଇଁ ହେଇସାରିଲା ପରେ ତାକୁ ଖୋଲନ୍ତି ଖୋ ଲିକି ଥଣ୍ଡା କରିକି ଖାଆନ୍ତି। ସେଇଟା ରଜର ପୋଡ ପିଠା କୁହାଯାଏ ଆଉ ଗୋଟେ ରଜରେ ଏ ପିଠା ଆମର ସିଝା ପିଠା ସିଝା ପିଠା ଟାକୁ ସିଝା ପିଠା ଟାକୁ କେମିତି କରନ୍ତି ନା ସେମିତି ଚାଉଳରେ ଚାଉଳ ଗୁଣ୍ଡକୁ ତାକୁ ବିରି ସହିତ ଗୋଳାନ୍ତି ବିରି ଆଉ ଚାଉଳ ଗୁଣ୍ଡ ତାକୁ ଗୋଳେଇକି ଆଣ ନଡିଆ ର ପୁର ନଡିଆ ପୁର ବନାନ୍ତି ଯୋଉଟା ଗୁଡ ପକେଇକି ଗୁଡ ହଁ ପକେଇକି ନଡିଆ ର ପୁର ବନେଇକି ରଖିଥାନ୍ତି। ସେଥିରେ କଣ କରନ୍ତି ନା ସେ ଯୋଉ ବିରି ଆଣ ସହିତ ଯୋଉ ଚାଉଳ ଗୁଣ୍ଡର ମି ଶ୍ରଣରେ ନଡିଆ ପୁରକୁ ଦେଇକି ଆମର ବନାନ୍ତି କଣ ନା ସିଝା ପିଠା ସିଝା ପିଠା ଟାକୁ କଣ କରନ୍ତି ନା ତାକୁ ବମ୍ଫା ଯାଏ ପାଣିରେ ତାକୁ ବମ୍ଫା ଯାଏ ବମ୍ଫେଇକି ସେଟା ହୁଏ ସିଝା ପିଠା ସେ ପିଠା ବି ଖାଇବା କୁ ବୋହୁତ ଭଲ ଲାଗେ ରଜରେ ପ୍ରାୟ ସମସ୍ତେ ସିଝା ପିଠା କରନ୍ତି।
ନ ଚୁଲିରେ ତ ଚୁଲିରେ ତ ଖାଇବ ମାନେ ତାର ଟେଷ୍ଟ ଆହୁରି ବି ବଢିଯାଏ ଆଜିିକାଲି ଚୁଲିରେ ତିଆରି କରିବ ମାନେ ତା ଟେଷ୍ଟ ବହୁତ ବଢିଯାଏ।
ହୁଁ ଚୁଲିରେ ବନେଇଲେ ଭଲ ଲାଗେ। ଚୁଲିରେ ସବୁ ଜିନିଷ ବନେଇଲେ ଭଲ ଲାଗେ। ଆଉ ତମେ କଣ କରୁଛ ଏବେ ପଢୁଚ?
ହଁ ମୁଁ ଏବେ ବି ଟିକେ କରୁଚି।
ଓ ହୋ କୋଉଠି କରୁଚ?
ଏଇ ମାନେ କଲେଜ ଇଏରେ
ଆଚ୍ଛା ଆଚ୍ଛା। ଆଉ ବୁଲାବୁଲି କରିବାକୁ ଭଲ ଲାଗେ?
ଭଲ ଲାଗେ ତମକୁ?
ହଁ ମତେ ବି ବୁଲାବୁଲି କରିବାକୁ ବହୁତ ଭଲ ଲାଗେ। ସାଙ୍ଗ ମାନଙ୍କ ସହିତ ମତେ ବୁଲାବୁଲି କରିବାକୁ ବୋହୁତ ଭଲ ଲାଗେ ମୁଁ ମାନେ ଆମ ମୁଁ ଆମ ଘର ପାଖରେ ମୋ ସବୁ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିବାକୁ ମତେ ବୋହୁତ ଭଲ ଲାଗେ ଆମେ ସବୁ ସାଙ୍ଗ ହେଇକି ସବୁ ବିଭିନ୍ନ ସବୁ ତୀର୍ଥସ୍ଥାନ ଯେମିତି କିି ମନ୍ଦିର ସାଙ୍ଗ ହେଇକି ମନ୍ଦିର ଯାଉ ମତେ ବୁଲିବାକୁ ବୋହୁତ ଭଲ ଲାଗେ ଏମିତି ତମେ କୋଉ ଜାଗା ଯାଇଛ ମୋ ସହିତ ସେୟାର କରିବ ତମ ବୁଲିବା କଥା।
ମୁଁ ସେୟା କହିବାକୁ ଚାହୁଁଥିଲି ତାହେଲେ ରଥଯାତ୍ରାକୁ ପୁରୀ ଯିବାର ପ୍ଲାନ୍ ହବ ତାହେଲେ ସାଙ୍ଗ ମାନଙ୍କ ସହିତ
ହଁ ମୋର ନାଇଁ ପୁରୀ ତ ଏତେ ଭିଡରେ ଯାଇହବନି ଅ କଣ ନା ପୁରୀ ବୋହୁତ ଭିଡ ହୁଏ ଯାଇକି ଦର୍ଶନ କରିବା ବୋହୁତ କଷ୍ଟ ଠାକୁରଙ୍କ ଦର୍ଶ ନ ମିଳିବନି ପୁରୀରେ ଆମେ ରଥଯାତ୍ରାରେ କେବେ ଯାଇନୁ ଆମେ ଅଲଗା ଟାଇମରେ ପୁରୀ ଯାଉ। ରଥଯାତ୍ରା ତ ଆମ ଗାଁ ରେ ହୁଏ। ହଁ ଆମ ଗାଁରେ ଅଛନ୍ତି। ଜଗନ୍ନାଥଙ୍କ ମନ୍ଦିର ଅଛନ୍ତି। ଆ ବଡ ରଥ ବି ଅଛି ଗାଁ ରେ ବୋହୁତ ଭଲସେ ରଥଯାତ୍ରା ହୁଏ। ତ ଆମେ ରଥଯାତ୍ରାରେ କେବେ ପୁରୀ ଯାଇନୁ। ତମେ କେବେ ଯାଇଚ?
ହଁ ମୁଁ ଗୋଟେ ଥର ଯାଇଥିଲି ରଥଯାତ୍ରା ସମୟରେ ଆ ଏଇନା ତମେ ଯୋଉଟା କହିଲ କି ବହୁତ ଭିଡ ହୁଏ ସେଇଟା ସ ତା ବହୁତ ଭିଡ ହୁଏ ତ ସେଇଦିନ ମାନେ ମା କ ମାନେ ପ୍ରଭୁ ଜଗନ୍ନାଥ ଡାକିଲେ ବୋଲି ତାଙ୍କ ଡୋରି ଲାଗିଲା ବୋଲି ମୁଁ ସେଇଠି ଯାଇଥିଲି ତାଙ୍କୁ ଦେଖିକି ବହୁତ ଖୁସି ଲାଗିଲା ଆନ୍
ହଁ। ଦର୍ଶନ ମିଳିଥି
ହଁ ବହୁତ ଭଲ ଦର୍ଶନ ହେଇଥିଲା ପୁରା
ହୁଁ। ଯା ହଉ ବହୁତ ଭଲ ଭାଗ୍ୟ ତମର ଯାଇକି ମାନେ କୁହନ୍ତି ଠାକୁରଙ୍କୁ ରଥ ଉପରେ ଦେଖିବା ବହୁତ ବଡ ଭାଗ୍ୟ ର ଭାଗ୍ୟର କଥା ମାନେ ଆଉ କୁହନ୍ତି ଠାକୁରଙ୍କୁ ରଥ ଉପରେ ଯିଏ ଦେଖିଲେ ସିଏ ଆଉ ମାନେ ଆ ମଣିଷ ଜନ୍ମ ହିଁ ଆଉ ପାଇବେନି ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ହେଇଯିବେ। ତ ଠାକୁରଙ୍କୁ ରଥ ଉପରେ ଦେଖିବା ବହୁତ ବଡ ଭାଗ୍ୟର କଥା ଯାହାହଉ ତମେ ଦେଖି ପାରିଛ।
ଜାଣିଛ ନା ମାନେ ଏମିତି କିଛି ପ୍ଲାନ ନଥିଲା ହେଲା ଆ ମାନେ ମୁଁ ମର ମାନେ ମୁଁ ଇଏ କହୁଛି ଏମିତି କିଛି ପ୍ଲାନ ନଥିଲା ଅଚାନକ ମୁଁ ମାନେ ଏମିତି ଟିଭିରେ ଦେଖୁଥିଲି ମୁଁ କହିଲି ଜଗନ୍ନାଥ ମତେ ତମକୁ ଦେଖିବାକୁ ଇଚ୍ଛା ହଉଛି କାଇଁ ଡୋରି ଲଗେଇବନି? ସେଇ ଟାଇମ୍ ରେ ମାନେ ପାଞ୍ଚ ମିନିଟ ହେଇଚି ଜଣେ ମତେ କଲ୍ କଲେ ମତେ କହିଲେ ଯେ ଝିଅ ତମେ ଯିବ। କି ଜଗନ୍ନା ମାନେ ପୁରୀ ଯିବ ରଥଯାତ୍ରା ଦେଖିବା ପାଇଁ ମାନେ ଏମ ଅଁ ହେଲା ନା ମାନେ ଲାଗିଲା ଯେମିତି କି ମାନେ ମୋ ଇଚ୍ଛାଟା ପୂରଣ କରିଦେଲେ। ଜଗନ୍ନାଥ ସେଥିପାଇଁ ବହୁତ ଭଲ ଲାଗିଲା ସେହିଦିନ।
ହଁ କାଳିଆ ର ଡୋରି ମାନେ ଦେଖ ତମେ କହୁ କହୁ ହୁ ସାଙ୍ଗେ ସାଙ୍ଗେ ଠାକୁର ଡାକିଥିଲେ ସେ ତ ସମସ୍ତଙ୍କ ମନ କଥା ଜାଣିପାରନ୍ତି। ହଉ। ଯା ହଉ ତମ ଦର୍ଶନ କରିକି ଆସିଲ ଭଲରେ ବହୁତ ବଡ ଭାଗ୍ୟ ତମର। ଆଉ କେବେ ଆଉ କେତେ ଥର ପୁରୀ ଯାଇଚ?
ପୁରୀ ତ ଯାଏ ବଟ୍ ହଁ ମାନେ ଏଇ ରଥଯାତ୍ରା ସମୟ ଟା ଟିକେ ବହୁତ ଭିଡ଼ ଥାଏ।
ପୁରୀ ସିଏ କଣ କହିବା ସେ ତ ସବୁବେଳେ ଭିଡ କିନ୍ତୁ ରଥଯାତ୍ରା ଯେହେତୁ ଆମର ବିଶ୍ଵ ପ୍ରସିଦ୍ଧ ବହୁତ ଲୋକ ହୁଅନ୍ତି ବହୁତ ଲୋକ। ଆଉ ରଥଯାତ୍ରା ସମୟରେ ଠାକୁରଙ୍କୁ ଦର୍ଶନ ପାଇବା ବଡ କଷ୍ଟ। ଟିଭିରେ ଆମେ ଦେଖୁ ପୁରୀ କେବେ ଯାଇନୁ ରଥଯାତ୍ରା ସମୟରେ।
ସେଇଆ ତ ମୋର ଗୋଟିଏ ଥର ସେମିତି ସେଇ ଟାଇମ୍ ରେ ହିଁ ରଥଯାତ୍ରା ତ ଯାଇଥିଲି ତାପରେ ଆଉ ଯାଇ ହେଲାନି।
ହଁ।
ପୁରା ଭଲ ମାନେ ଦର୍ଶନ କରିଛି ତାଙ୍କୁ ମାନେ ଆଖିରୁ ସିରିସିଲି ଲୁହ ବାହାରିଗଲା ତାଙ୍କୁ ଦେଖିଲା ପରେ। ଏତେ ଭଲ ମାନେ ଦର୍ଶନ ମିଳିଗଲା।
ଯାହା ହଉ ପୁରା ଜୀବନ ଧନ୍ୟ ହେଇଯାଇଛି ଆପଣଙ୍କର ଠାକୁରଙ୍କୁ ରଥ ଯାଇକି ଦର୍ଶନ କରିଛନ୍ତି। ଅଶେଷ ଅଶେଷ କୃପା। ବା ଠାକୁରଙ୍କ କୃପା ବିନା ଠାକୁରଙ୍କୁ ଦର୍ଶନ ପାଇବା ସମ୍ଭବ ନୁହେଁ।
ଆଜ୍ଞା।
ହଁ। ହଁ ନିହାତି ଠାକୁରଙ୍କର ଅଶେଷ କୃପା ଆପଣଙ୍କ ଉପରେ କି ଆପଣ ଠାକୁରଙ୍କୁ ରଥରେ ଦର୍ଶନ ପାଇ ପାରିଥିଲେ। ହଉ-ଉ ହଁ। ହଉ ମୁଁ ଟିକେ ବ୍ୟସ୍ତ ଅଛି, ମୁଁ ଲଗେଇବି ପରେ ରଖୁଛି।
ଆଜ୍ଞ ଆଜ୍ଞା ଆଜ୍ଞା ଆଜ୍ଞା
ଆଜ୍ଞା, ଜୟ ଜଗନ୍ନାଥ।